ହଁ
ହଁ।
ହଁ କଣ କରୁଛ? ହ୍ୟାଲୋ। ହ୍ୟାଲୋ। ଶୁଭୁନି କି ହ୍ୟାଲୋ? ହ୍ୟାଲୋ। ହ୍ୟାଲୋ।
ହଁ ଶୁଭିଲା ନା ନାଇଁ?
ହଁ ଏବେ ଶୁଭିଲା କୁଅ?
ହଁ ମୁଁ କହିଲି ମୁଁ ଡାଲି ବରା ମୁଁ ଡାଲି ବଲା ଆଳୁ ଚପ ଓ ଘୁଗୁନି ଖାଉଥିଲି।
ହଁ ବଳିିଆ ଥଣ୍ଡା ପାଗରେ ବର୍ଷା ପାଗରେ ବଳିଆ ଖାଉତ ବରା ଗୁଗୁନି ଆଳୁ ସାମୁକୁ ଟିକେ ଦଉନ ଆଉ।
ହଁପା ଯାଇପାରୁନି ଆଉ କଣ କରିବି ଆମ ଏଠି ପାରା ନାହାନ୍ତି ନେଇକି ଯିବା ପାଇଁ।
ପାରା ନାହାନ୍ତି ପାରା ହାତ ସେ ମୁଁ କଣ କହିକି ଦବ ପଇସା ପ ଶୁଣ ମୁ ଏଇଟି କିଣିକି ଖାଇଦେବି।
ନା ଆମର ପା ଫୋନ ପେ ଚାଲୁନି।
ହଉ ଫୋନ ପେ ନଚାଲିଛି ଗୁଗୁଲ ପେ କର ଗୁଗୁଲ ପେ ନ ଚାଲିଛି ପେଟିଏମ କର ପେଟିଏମ୍ ନ ଚାଲିଛି ନାଭିଉ କେୟ ଅଛି କେତେ ଅଛି ଗୋଟେ
ତମେ ତ ପଇସା ନବା ପାଇଁ ସବୁ ୟୁ ପି ଆଇ ନା କହିଦଉଛ।
ଆ ପରେ ପଇସା ଟା ନେବି ସବୁ ୟୁ ପି ଆଇ ନା କହିବେନି।
ଆଜ୍ ମତେ ପଠଉ ନ ଯେତେ ୟୁ
ମୋ କତିରେ ନାଇଁ ମୋ ପାଖରେ ପା ନାଇଁ ପଇସା। ଆ ସେତିକି ତମକୁ ମାଗୁଛି ତମେ ଦେଲେ ମୁଁ ଟିକେ କଣ ଟିକେ ଖାଇବା ପିଇବା କରନ୍ତିନି। ବଳିଆ ପାଗ ଟା ହେଇଛି ବର୍ଷା ପାଗ ଗରମ ଗରମ ଟିକେ ଛଣୀ
ଯା ଚାମଚ
ହୁଁ କଣ ହେଇଛି? ହ୍ୟାଲୋ। କଣ ହେଲା ଶୁଭୁନି କି? ହ୍ୟାଲୋ। ଆଲେ କଣ ହେଲା ଶୁଭୁନି ନା କଣ ହ୍ୟାଲୋ?
ହଁ ସୁବିପ୍ ଶୁଭୁଛି ପା ମୋ କଥା ଶୁଭୁନି କି?
ଅ ନା ପା ଶୁଭୁ ନଥିଲା ଏବେ ଶୁଭିଲା।
ଏ କଣ ହଜି ଯାଉଛି ଏ ନେଟୱାର୍କ ଇସୁ ହଉଛି ବର୍ଷା ହଉଛି ତ।
ହଁ ସେଇ ତ ଆଉ।
ହଁ ପା।
ହୁଁ। ଆଉ ରାତିକି କଣ ଖାଇବ?
ରାତିରେ ତ କିଛି ଖାଇବା ପାଇଁ ନାହିଁ କଣ କରିବେ ଦେଖିବା ଆଉ।
ହୁଁ ଅ ଟିକେ କରି ଖାଇବ ନା କିଛି ନାଇଁ ମାନେ।
ମାନେ।
ତରକାରୀ ନାଇଁ କି ଖରା ବେଳେ କରିଥିଲ ପା?
ନା ଖରା ବେଳେ ଯୋଉ ଇଏ କୁକୁଡ଼ା ନାହିଁ ତା ଗୋଡ ଖାଇଥିଲୁ।
ଆଚ୍ଛା ଏବେ ଛେଳି ଗୋଡ଼ ଖାଇଦବ ରାତି।
ଛେଳି ଗୋଡ଼ ଆଣିକି ଦଉନା ଆମେ ଖାଇଦବୁ ଆମେ କଣ ମନା କରୁଛୁ।
ଏ କି ମୁଁ କଣ କୁକୁଡ଼ା ଗୁଡ କଣ ମୁଁ ଆଣିକି ଦେଇଥିଲି ତମେ ନିଜେ ଆଣିକି ଖାଇଥିଲ?
ପୁ ପୂତ୍।
ହୁଁ।
ସେ ନେଇଥିଲା ସେଇ କୁକୁଡାର ଗୋଡ ମେଞ୍ଚେ ଥିଲା ନେଇକି ପଳେଇ ଆସିଲୁ।
ହଁ ପଇସା ଦେଇକି ନା ସେମିତି ମାଗଣରେ।
ସେମିତି ମାଗଣାରେ।
ଆ ସେଇଥିପାଇଁ ଆଉ।
ମାଗଣ ରେ ମିଳୁଛି ଛାଡିବା ପାଇଁ ନେଇକି ଆସିକି ଖାଇଦବା ଆଉ ନା କଣ।
ଆଉ କୁକୁଡ଼ କୁଳା ଖାଇବ କେତେ ମଜା ଲାଗେ ତମେ ଜାଣିଚ? ତାହାନେ ଖାଇଛ।